ହ୍ୟାଲୋ।
ହଁ।
ହୁଁ କଣ କରୁଛ?
ଏଇ କିଛି ନାହିଁ ମୁଁ ଯାଇଥିଲି ଟିକେ କେନ୍ଦ୍ରାପଡ଼ା। ହଁ ମାନେ ମାର୍କେଟ ଟିକେ ଯାଇଥିଲି। ମାର୍କେଟ ଜାଇକି ଆସି ଏବେ ଘରେ ପହଞ୍ଚିଲି ଆଉ ହଁ ମାନେ ସେଇ ମାର୍କେଟ ଯାଇଥିଲି ଆସିକି ଟିକେ ପହଞ୍ଚିଲି ଘରେ ପହଞ୍ଚିଲି। ଏବେ ଆଉ ଖାଇ ପିକି ଆସିଛି ସେବେ ଖାଇଲି ଏ ସବୁ ସରିଛି ଆଉ
କଣ ଖାଇଲ?
ଆଉ ଏଇ ହଁ। ଏଇ ଆଣିଥିଲି ଟିକେ ଗୁପଚୁପୁ।
ଗୁଚୁପ୍ ଖାଇଦେଲ ତମେ ଏକା ଏକା ମତେ ଡାକିଲନି ଟିକେ?
ନା ନା ଖାଲି ଗୁପଚୁପ ନୁହ ମାନେ ସେଠି ଖାଇକି ଗୁପଚୁପ ଟିକେ ଖାଇଲି ଗୁପଚୁପ ଖାଇକି ତାପରେ ସେଠୁ ଗୁପଚୁପ ଟିକେ ପାର୍ସଲ ଆଣିଲି ତାପରେ ବିରି ବରା ଆଉ ବିରି ଚପ୍ ଆଣିଲି।
ବିରି ବରା ବିରି ବିରିର ଚପ ବି ହଉଛି?
ହଁ ଆମର ଏଇଠି ସେଇ ଜାଗାରେ ବା ସେଇ ବିରିଚପଟା ହିଁ ସୁନ୍ଦର ଲାଗେ। ହଁ ମାନେ ହଁ ସ୍ଵାଦିଷ୍ଟ ଲାଗେ।
ହଁ।
ହଁ ତ ଏଇ ହେଲା କଥା ଆଉ ସେଇଟା ଆଉ ତାପରେ ବିରିୟାନୀ ଆଣିଥିଲି ଦିନ ବେଳେ ଖାଇ ଥିଲି ବଟର ନାନ୍ ଆଉ ପନିର ବଟର ମସଲା। ଆଉ
ହଁ କୋଉଠୁ ବଟର ନାନ ଆଣିଥିଲ ନା? ଏ ଯୋଉ
ନା ନା ବିଭୂତି ଟ୍ରିଟ ଦେଲା।
କାଇଁକିବା?
ହେଇ ଏମିତି ତାର ବାଇକ ଆସିଥିଲା ତାପରେ ସେ ତାର ବାର୍ଡେ ତାପରେ ଆଉ ଭାଇଙ୍କ ବାହାଘର ଦିଦିଙ୍କ ବାହାଘର ଏମିତି ସବୁ ମିଶି ମାସିକି ଆଉ
ଆଉ ଏଥିପାଇଁ ବି ଗୋଟେ ଟ୍ରିଟ ଥାଏ କି?
ହଁ ଏମତି ସବୁ ମିଶି ମାସିକି ଦେଇଥିଲା ଖାଇଥିଲି ଆଉ
ବାହାରକୁ ଯାଇଥିଲା ବୋଧେ ଖାଇବାକୁ।
ହଁ ଏଇ ଠିକି ଏଟେ ଶୁଣ
କୋଉଠିକି?
କେନ୍ଦ୍ରାପଡ଼ା।
କେଉଁଠି ଅ କେନ୍ଦ୍ରାପଡ଼ା ରେଷ୍ଟୁରଣ୍ଟ। ହଁ ସାବାସ୍ ଆଣ୍ଟି।
ଏଇ ହେଲା କଥା କଣ୍ଟା ହଁ ସେ ଠିକ ଅଛି।
ହୁଁ ହୁଁ ଦଉନ ଟିକେ କଥା ହବା।
ହଁ ହଁ ହଁ ହବ ଇଏ ଗୋଟେ କଥା।
ହଁ ଇଏ ଗୋଟେ କଥା କହିକି ମୁଁ ବୋଧେ ବଡ ଯୁଗ ବିତିଯିବ ସାତ ଯୁଗ ବିତିଗଲେ ବି କେବେ ଦେଇପାରିବନି କେବେ? ଆ ଦିଦି?
ହଁ ସିଏ ଯାଇଥିଲା ମୋ ସହିତ, ସିଏ ଥିଲା ତା ସାଙ୍ଗ ଘରେ। ଛାଡି ଦେଇଥିଲି, ଜଣେ ଭାଇଙ୍କ ଘରେ ଛାଡି ଦେଇଥିଲି। ହଁ ସିଏ ଯାଉଚି। ସେ ନିଜେ ହିଁ ଗଲା କହିଲା କି ମତେ ଛାଡିଦେ, ସେ ଜଣ ଭାଇଙ୍କ ଘରେ ଛାଡି ଦେଇକି ଯାଇ
ଭାଇ, ଆଚ୍ଛା-ଆଚ୍ଛା।
ହଁ। ହଁ ଠିକ୍ ଆରେ ମୁଁ ବୁଲି ବାଲିକି ଆସିଲି ଆଉ।
ତମ ରାତିରେ ଆଜି ଖାଇଆକୁ କଣ?
ଖାଇବାକୁ ଆଜି ରାତିରେ ଆଉ ଇଚ୍ଛା ହଉନି ଖାଇବାକୁ, ଦେଖିବା କଣ ଖାଇବା ଆଜି ଆଉ।
ହୁଁ ସେଇଆକୁ ଖାଇ ଖାଇକି ଫାଟି ଲିଭର ବାହାରିଚି।
ହଁ ମ ସେ କଣ ଆଜିକି ଜୀବନ କାଲିକି ନାହିଁ।
କଣ?
ହା ଆଜିିକି ଜୀବନ କାଲିକି ନାହିଁ। ହାରେ କିଛି ନୁହଁ।
ହୁଁ ହଉ। ଆଉ ହୁଁ ତମେ ଇଏରେ କିଛି ପ ପକେଇନା ଆଉ କିଛି ଏଣ୍ଟ୍ରାସ୍ ରେ ପକେଇନ?
ହଁ ଏସ୍ ଏସେ ସିଜିଏଲ୍ ଟା।
ପକେଇଦେଇଚ?
ହୁଁ।
ପକେଇଦେଇଚ ତମେ?
ହୁଁ।
ମତେ ତ କହିନଥିଲ?
ହଁ କଣ ଟା? ମୁଁ ସକାଳେ ପକେଇଲି ବା, ସକାଳେ ପକେଇଲି। ପକେଇକି ବାହାରିଲି, ତୋର ବି ପ କେଇଦେବି କି ଏବେ?
ନାଇଁ ମୁଁ ପଢିପାରିବିନି ନା-ନା-ନା, ମୁଁ ଏତେ ପଢିପାରିବିନି ମୁଁ ସି ଟି ପାଇଁ ପଢୁଚି ଫୁଣି ବାୟା ହେଇଯିବି ପଢ଼ିଲା ବେଳୁକୁ।
ଆରେ ତା ଦରକାର୍ ଆଟେଣ୍ଡ କରିଦେ, କାହିଁକି ନା ମାଗେଣାରେ
ନା ଝିଅ ମାନଙ୍କ ତ ଝିଅ ମାନଙ୍କ ତ ମାଗଣା ହିଁ ନବ। ସେ ତମର ଶହେ ଟଙ୍କା ନେଇଥିବ ବୋ।
ଝିଅ ମନଙ୍କର ମାଗଣା ଏସ୍ ଟି ଏସ୍ ଟି
ହଁ ଝିଅ ସେ ସବୁ ଏକ୍ଜାମ୍ ଝିଅମାନଙ୍କର ମାଗେଣା। ପୁଅ ମାନଙ୍କର ଶହେ ଟଙ୍କା ନେଇଥିବ। ନେଇଚିଟି ନା ନେଇନି?
ନାଁ କଣ କା ମୁଁ ଜାଣିନି।
ଆଜି ତ କହିଲୁ ତୁ ପକେଇଚୁ ବୋଲି।
କଣ ଟା?
ତୁ ବା କହିଲୁ ପକେଇଚୁ ବୋଲି। ତୁ ବା କହିଲୁ ପକେଇଚୁ ବୋଲି।
କୋଉଟା?
ଏସ୍ ଏସ୍ ସି ସି ଜି ଏଲ୍ ଟା?
ଏସ୍ ଏସ୍ ସି ସି ଜି ଏଲ୍ କଣ ଆଜି ପକେଇଲ ବା।
ହଁ ଶହେ ଟଙ୍କା ନେଇନି?
ହଁ, ଶହେ ଟଙ୍କା ନବନି କଣ ମାଗଣା ରେ କରିବ।
ସେଆ ତ ମୁଁ ପଚାରୁଛି ସେଆ ତ କହିଲି ମୁଁ।
ହଁ।
ତ ତାର ତାର ଏକ୍ଜାମ୍ ମାନେ ତା ଏକ୍ସାମ ତ ବେଶି ତ ପି ସି ଏମ୍ ତ ପଢ଼ୁଥିଲୁ ନା ତୁ?
। । ବହୁତ ହାର୍ଡ ଜିନିଷ ଗୁଡ଼ାକ। ଦେଖୁଥିଲି ତା ସେ
ହଁ। ହଁ ମୁଁ ସେଇଟା ବି ଜାଣିଛି ଯେ ତାର ସି ଏଚ୍ ସି ଏଲ୍ ବି ସେଇ ବହୁତ ହାର୍ଡ଼ ରହୁଛି। ବି ସେ ହାର୍ଡ ରହୁଛି। ବାସ୍ ନାଁ କୁ ଦଶମ ଲେବୁଲ, ପ୍ଲସ ଟୁ ଲେବୁଲ ସବୁ ନାଁ କୁ।
ଦଶମ ଲେବଲ ହେଇଥିଲେ ତ ମୁଁ କରିଦେବି ଆଉ।
ଦଶମ ଲେବୁଲ ମାନେ ଦଶମ ଯାଏ, ଦଶମ ଯିଏ କରିଥିବ ସିଏ ପକେଇ ପାରିବ ଏମ୍ ଟି ଏସ୍ ରେ।
ହଁ ସେଇଟା କହୁଛି ବା ତା ମାନେ-ତା ମାନେ-ତା ମାନେ ତ କେତେ ଇଜି। ଥିବ ମୋ ପାଇଁ ବହୁତ ସହଜ ଥିବ। ହଉ। ତୁ ଦେଇଥା ତୋ ପାଇଁ କଷ୍ଟ ହେଇଥିବ। ମୋ ପାଇଁ ତ ସହଜ ହେଇଥିବ ନା।
ହଁ ଠିକ୍ ଅଛି ନିଜକୁ ଏତେ ଟ୍ୟାଲେଣ୍ଟେଡ ଭାବୁଛ। ଏତେ ମାନେ ତମେ ବୁଦ୍ଧି ଅଛି ଯଦି ପେ ଟକୁ ତାକୁ ବୁଦ୍ଧି ସଂଗ୍ରହ କରିକି ରଖୁଛ ଠିକ୍ ଅଛି। ଦିଅ ଏମ୍ ଟି ଏସ୍। ଆର ଥରକ ଏମ ଟି ଏସ୍ ବାହାରିଲେ
ହଁ ଏ ଏମ୍ ଟି ଏସ୍ ନା ଏନ୍ ଟି ଏସ୍?
ଏମ୍, ଏମ୍। ଏମ୍ ଟି ଏସ୍ ଆର ଥରକ ଏମ୍ ହଁ। ଆଥରକ ଏମ୍ ଟି ଏସ୍ ବାହାରିଲେ ସି ଜି ସି ଏଲ୍ ବାହାରିଲେ ମୁଁ କହିଦେବି ହେଲା। ଏଇଠି ପେଟରେ ଯୋଉ
। ନ୍ୟୁମେରିକାଲ ଆବିଲିଟିଂ ଜଏନିଙ୍ଗ ଆବିଲିଟି ଜେନରାଲ ଆୱରନେସ ଇଂଲିଶ ଲାଙ୍ଗୁଏଜ୍। ଆଚ୍ଛା ଆରେ ଏ ତ ବହୁତ ବହୁତ ସହଜ ଅଛି ମ୍ୟାଥ। ମ୍ୟାଥ ତ ବହୁତ ସହଜ ଅଛି ମାନେ ଏମିତି କି ବଦମାସ୍ ରୁଲ ବି ଅଛି।
କଣ?
ବଦମାସ୍, ମ୍ୟାଥ ରେ ବଦମାସ ଅଛି। ମାନେ ଆଉ କଣ?
ଖଉଚୁ ବଦମାସ୍ କାହିଁକି ହବ ମ୍ୟାଥ।
ଆରେ ମ୍ୟାଥ ବଦମାସ୍ ହବନି। ମ୍ୟାଥରେ ବଦମାସ୍ ଅଛି। ମାନେ ଆରେ ଆମର ଯୋଉଟା ଇଏ କଣ ସେଟା ହ ଗୁ ମି ଫେ ହରଣ, ଗୁଣନ ହଁ।
ହଁ ଜାଣିଛି।
ଏସ୍ ଏସ୍ ସି ସି ଜି ଏଲ୍ ରେ ମ୍ୟାଥ କଣ ଅଛି ଜାଣିଛୁ? ମାନେ ଏସ୍ ଏସ୍ ସି ସି ଜି ଏଲ୍ ରେ ମ୍ୟାଥ ବହୁତ ହାର୍ଡ ହାର୍ଡ ଅଛି। ମାନେ ଭୟଙ୍କର ଅଛି।
ହଁ ଯେ କଣ ଅଛି? କୋଉ ଭଳିଆ ଗୋଟେ କୋଶ୍ଚିନ୍ କୁହ ତ।
ମେନ୍ ମେନ୍ ତ ଷ୍ଟାଟିଷ୍ଟିକ୍ସ ଅଛି। ଷ୍ଟାଟିଷ୍ଟିକ୍ସ ଅଛି। ଟାଇମ୍ ସ୍ପିଡ ଡିଷ୍ଟାନ୍ସ ଅଛି। ଆଉ ଗୋଟେ ଯୋଉ ଗ୍ରା ଗ୍ରାଫ୍ ଫ୍ରାଫ୍ ଅଛି। ଗ୍ରାମ ପାଏ ଚାଟ ବାର ଗ୍ରାଫ ଏଗୁଡ଼ା ସବୁ ଅଛି ଆଉ ଆଉ ଟାଇମ୍ ଆଣ୍ଡ ୱାରକ ଅଛି। ଟାଇମ୍ସ ଡିଷ୍ଟାନ୍ସ ଅଛି ଆଉ ଯୋମେଟ୍ରି ଫୋ ମିଷ୍ଟ ସେଇଟା ସବୁଥିରେ ଥିବ ବୋଧ। ହେଇଯିବ ମେନସୁରେସନ ବୋଧେ ଆ ଦିହରେ ଅଛି। ଆମେ ଦିହରେ ବି ଅଛି ଆଉ ପର୍ସନଟେଜ୍ ନମ୍ୱର ସିଷ୍ଟମ୍ ବି ତା ଦିହରେ ଅଛି। ପ୍ରଫିଟ୍ ଲସ୍ ବି ତା ଦେହରେ ଅଛି। ଅଛି ବହୁତ ସାରା ଅଛି ମାନେ କଷ୍ଟକର ପାଠ ଗୁଡ଼ା ବୋଧେ।
ବହୁତ କରି ଦେଇଛି ଏଥର।
ଦେଖେ ପକେଇ ଦେ ମାଗେଣା ମାଗଣା ଯଦି ଅଛି ପକେଇଦେ କିଛି ଅସୁବିଧା ନାହିଁ।
ନାଇଁ ମତେ ପଢ଼ିବା ପାଇଁ ଟାଇମ ନାହିଁ। ମୁଁ ଗୋଟେ ପାଇଁ ଦେଖୁଛି ଆଉ ଗୋଟେ ପାଇଁ ପଢ଼ିଲା ବେଳକୁ ମୁଁ ନିଜେ କଣ ହେଇଯାଉଛି ମୋର
ହଁ ସେଟା କିଛି ନାହିଁ ଦେଖ୍ ତୁ ସେଠି ପକଉଛୁ ତୁ ସେଥିପାଇଁ ପଢୁଛୁ ଦେଖ ତୁ ସେଥି ପାଇଁ ପଢିଛୁ ହେଲା ତ ପଢିଛୁ ଯେହେତୁ ପାଠ ମନେକର ରହିଲା ପ୍ରଫିଟ୍ ଆଣ୍ଡ ଲସ୍ ଠିକ ଅଛି ତ ପ୍ରଫିଟ୍ ଲସ୍ ଯତି ରହିଲା ପ୍ରଫିଟ ଲସ୍ ସବୁ ପ୍ରକାରରେ ଅଛି ତୁ ସିଟି ପାଇଁ ପଢୁ୍ଛୁ ସିଟି ଟା କଣ। ଟୁଏଲ୍ଥ ପରେ ନା ଟେନ୍ଥ ପରେ?
ଟୁ ଟୁଏଲ୍ଥ ପରେ
ଟୁଏଲ୍ଥ ପରେ ସିଟି ତୁ ଯଦି ଏ ସି ସି ସି ଜି ଏଲ୍ ଦବୁ ପ୍ରଫିଟ୍ ଆଣ୍ଡ ଲସ୍ ତ ପ୍ରଫିଟ୍ ଆଣ୍ଡ ଲସ୍ ତ ଟୁଏଲ୍ଥ ପାଇଁ ପଢିଛୁ ଆଉ ଟିକେ ଅଧିକା କଣ ବେଶୀ ବେଶୀ ପଢିବୁ ଏକ୍ସଟ୍ରା। ତ ତୁ ଆରାମ୍ ସେ ପାରିବୁ ହେଲା ଚେଷ୍ଟା କରିପାରିବୁ। ତୁ ଯଦି ଏଟା ପାଇଁ ପଢିଛୁ ପ୍ରଫିଟ୍ ଲସ୍ ତ ସେଟା ପାଇଁ ପ୍ରଫିଟ ଲସ୍ ଦେଇପାରିବୁ।
ହଁ ଦେଇପାରିବି କିନ୍ତୁ ତମେ ତ ଦେଖିଛ ନା ପ୍ରଫିଟ୍ ଲସ୍ କେମିତି ହଉଥିଲି ସେ ଗୋଟିଏ କୋଶ୍ଚିିନ୍ ପାଇଁ ଗୋଟିଏ କୋଶ୍ଚିିନ୍ ପାଇଁ ମତେ ଦଶ ମିନିଟ୍ ଲାଗୁଥିଲା
ଦେବାରେ କଣ ଯାଉଛି? ଦବାନେ କରଛି ନାଇଁ ନା ଦବୁନି ଖାଲି ଆପ୍ଲାଏ ହିଁ କରିବୁ ଆଣ ପଦ ତ ଯଦି ଯଦି ହେରିଲା ଆପଣ ଯିବୁ ନହେଲେ ଦବୁ
ହୁଁ ଆଚ୍ଛା ଆଚ୍ଛା। ଠିକ୍ ଅଛି ଦେଖା ଯାଉ ମୁଁ ଏ ତ ଦେବିନି ଟୋଟାଲି ମୁଁ ପକେଇବିନି ପକେଇବି କାହିଁକି ଦେବି କାହିଁକି ଥାଉ ମତେ ବାଧିବ ମୁଁ ଆଜି ଯାଏଁ ଗୋଟେ ବି ଏଣ୍ଟ୍ରାନ୍ସର୍ଯ୍ୟନ୍ତ ମିସ୍ କରିନି
ହୁଁ। କରିନୁ ଆଚ୍ଛା ସବୁ ଜାଣିଛୁ ତୁ କେତେଟା ଏଣ୍ଟ୍ରାନ୍ସ୍ ଆଜି ଯାଏ ଦେଇଛୁ ଗୋଟେ ଝିଅ ଟା ଦେଖିଛୁ ଏକୋଇଶ ଟା ଗୋଟେ ଝିଅ ଟା ଦେଖିଛୁ ଉଣେଇଶି ଉଣେଇଶ ଟା ଏଣ୍ଟାନ୍ସ ଦେଇଥିଲା ଉଣେଇଶ ଟା ଯାକ ଏଣ୍ଟାନ୍ସ ପାଇଯାଇଛି। ହଁ। ସେଇଭଳିଆ ଜୋସ୍ ଦରକାର ପୁଣି ନିଜ ବଳରେ କୌଣସି ମାନେ ଇଏ ନୂହଁ ସେଲ୍ଫ ଷ୍ଟଡି
ହଁ ଦେଖି ମୁ ଏମତି ଟାଲେଣ୍ଟ ଦରକାର ମୋ ବି ସେ ଟାଲେଣ୍ଟ ମୋତେ ମିଳୁନାହିଁ।
ହୁଁ ଆରେ ହେଇଯିବ ହେଇଯିବ ସେଥିପାଇଁ କଣ ଅଛି?
ସବୁ ଥିଲା ମୋ ଭିତରେ ଏତେ ଖୁନ୍ଦି ଖୁନ୍ଦି ହେଇକି ଥିଲା ସବୁ ଉଜୁଳିଗଲା ମୋର
ମିଶି କରିକି ବେକାର ହେଇଗଲା ଆଉ
ବହୁତ ବେକାର ହୋଇଗଲା କାହିଁକି ୟୋଶୋବନ୍ତ ସାର ଆସୁଥିଲେ ଘରକୁ
ୟୋଶୋବନ୍ତ ସାର ଘରୁକୁ ୟୋଶୋବନ୍ତ ସାର ନେଇକି ଯାଇଏ ଆ ନା ଭାର ତାକୁ କହିଲେ ପିଲା ଦିଅନ୍ତୁ ଛାଡ
ୟୋଶୋବନ୍ତ ସାର୍ ଫୋନ କଲେ ଯେତେବେଳେ ମତେ କି ତା ତମେ ଦେବସ୍ମିତା କହୁ ଥିଲେ ନା ହଁ ଦେବସ୍ମିତା କହୁଥିଲେ ଆପଣ କିଏ କହୁଥିଲେ ମୁଁ ୟୋଶୋବନ୍ତ ସାର୍ କହୁଥିଲି ରାଜଧାନୀ କଲେଜ ଆଉ ବାପାଙ୍କୁ କହିବ ତମର ସିଲେକ୍ଟ ହେଇଯାଇଛି ଫାଷ୍ଟ ଇୟରେ ତମର ଅଠର ତାରିଖ ଦିନ ଆସିକି
ସିଲକ୍ଟ ହେଇଛି ସିଲକ୍ଟ ହେଇଛି। ଭାରି ଭାରି ମାନେ ଗମେଣ୍ଟ ଟା ତ ପୁରା ସିଲେକ୍ଟ ହେଇଯାଇଛି ଫାଷ୍ଟ ସିଲେକ୍ସନ ପଳାଇଛି ନା। କଥା ଗୁଡାକ
ଫାଷ୍ଟ ସିଲେକ୍ସନରେ ପାଇଯାଇଛି ମୁଁ ହେଲା।
ହୁଁ ହୁଁ ହୁଁ।
ସେ କେତେ କହିଲା କି ତମ ତମର କହିବ ଅଠତିକ ଦିନ ଆସିକି ଆଡମିସନ କରିବେ। ଆଉ ମୁଁ ପଠେଇଥିବି ସେଇଟା କଣ ସେ ଗୋଟେ କହୁଥିଲେ ପଠେଇବାକୁ ମୋର ମନେ ପ କଣ ଗୋଟେ କହନ୍ତି ଯୋଉ
ବୃଛୁର ବୃଛର
ନା ସେଟା ନୁହଁ।
ଆଉ
ଆରେ ଯୋଉ ଗୋଟେ ଫର୍ମ ଟା ନୁହଁଉ ଯୋଉରେ ରୋଲ ନମ୍ବର ସେ ଲେଖିକି ଦିଅନ୍ତିନି ସ ମ୍ୟାମ ଲେଖିକି ଦେଇଥିଲେ କି ତମର କଲେଜ ସୁଲ ନମ୍ବର ଏଇଟା ବୋଲି। ସେଟା କଣ କହନ୍ତି ଗୋଟେ ହେ ମୋ ମନେ ପଡୁନି ଛାଡ ହଁ। ସେଇଟା ନେଇକି ଆସିବ ହେଲା ମୋ ବାପା ମୁଁ ହେଟା କହିଥିଲି ମୋ ବାବାଙ୍କୁ ନେଇକି ଯିବା ପାଇଁ। ମୋ ବାବା ମ ମାନେ ସେଇଠି ମୁଁ ଜାଣିଲି କିଛି ଦରକାର ଅଛି ମୁଁ ଏଠୁ ଆଣିନି ବାବାଙ୍କୁ କହିଥିଲି ବାବା ଆଣିନା ଥିଲି ଏଇଟା କଣ ଦରକାର ହବ।
କିଏ ଯାଇଥିଲା?
ମୋ ବାବାଙ୍କର ମୋର ଯାଇଥିଲୁ ହେଲା ବାବାଙ୍କୁ କ ଆଃ କଣ?
ମୁଁ ତ ଦେଖିନି ମୁଁ ଦେଖିନି।
ମୁଁ ଆଡମିସନ କରିବା ପାଇଁ ଯାଇଥିଲି। ହିଁ
ଆଛ ଯାଇଥିଲେ ଆଚ୍ଛା ମୁଁ ଦେଖିଛି କେତେ ପିଲାଙ୍କୁ ଦେଖିଛି।
ହୁଁ ତମେ ମତେ ଦେଖିନଥିବ ଦେଖିନଥିବ ମୁଁ କଣ କହିପାରିବି ଆଉ ମୋ ବାର୍ଡେରେ ମୁଁ ଯାଇକି ଆଡମିଶନ କରିଛି ସେଟା ମନେ ରହିବନି କଣ ହବ।